ହ୍ୟାଲୋ ହେଲୋ।
ହାଲୋ।
ହୁଁ ହୁଁ
ହେଲୋ।
ହ୍ୟାଲୋ। ହଁ କଣ କରୁଥିଲ।
ହ୍ୟାଲୋ ହଁ।
ହଁ ହ୍ୟାଲୋ ମୋ କଥା ଶୁଭୁଛି।
ହଁ ହ ଶୁଭୁଛି।
ହଁ କହିଲି କଣ କରୁଥିଲ। ଆଉ ରୋଷେଇବାସ ସରିଲାଣି।
ରୋଷଇ ବାସ ସରିଲାଣି ଆଉ। ଖାଇବା ପିଇବା ଏଇନା ସବୁ ସରିଲା।
ସବୁ ରୋଷେଇ ହୋଇଥିଲା।
ଆଜି ରାତିରେ ହେଇଥିଲା ରୁଟି। ସନ୍ତୁଳା ଆଉ ସବୁ ପନିପରିବା ସିଝା ହେଇକି ଚକଟା ଚକଟି କରି ପଖାଳରେ ଖାଇବାକୁ।
ପଖାଳ ହୋଇଛି ନା?
ହଁ କେତେଜଣ ପଖାଳ ଖାଇଲେ ଆଉ କେତେ ଜଣ ରୁଟି ଖାଇଲେ।
ହଁ ଗରମକୁ ଗରମକୁ ବି ପଖାଳ ଖାଇବା ପାଇଁ ଭଲ ଲାଗୁଥିବ ଆଉ ରଜରେ କୁଆଡେ ବୁଲିବା ପାଇଁ ଯାଇଥିଲ? ରଜରେ କୁଆଡ଼େ ବୁଲିବାକୁ ଯାଇଥିଲ?
ରଜରେ ତ ଆମର ଏଇଠି ଆମେ ଯାଇଥିଲୁ ବରୁଣେଇ ପାହାଡ଼ ବୁଲିବା ପାଇଁ। ସେଠି ରଜରେ ସବୁ ଦୋଳି ଲାଗିଥିଲା। ଆ ତମରେ।
ଆମର ଏଇଠି ପ୍ରଥମ ରଜରେ ତ ମୁଁ ଯାଇଥିଲି ସମୁଦ୍ର ପୁରୀ ସମୁଦ୍ର ସେଠି ବୁଲାବୁଲି କଲୁ ଦ୍ଵିତୀୟ ରଜରେ ଆମର ଏଇଠି ଜାଗମରାରେ ବି ଗୋଟେ ବଡ ରଜ ମହୋତ୍ସବ ହଉଛି ସେଠିକି ବି ଯାଇଥିଲୁ ସେଠି ବହୁତ ସାରା ମିନା ରଜରେ ପଡିଥିଲା ଆଉ ଖାଇବା ପଡିଥିଲା ଖାଇବାରେ ତ ଚାଟ ଗୁପଚୁପ ମଥୁରା କେକ୍ ଲଙ୍କା ଚପ ସବୁ ପଡିଥିଲା ସେଗୁଡା ସବୁକୁ ବି ଆମେ ମାନେ ମଜା ମସ୍ତିରେ ସମସ୍ତେ ଖାଇଲୁ ସେଠି ବଡ ପ୍ରୋଗ୍ରାମ ବି ଚାଲିଥିଲା ଅସୀମା ପଣ୍ଡା ଯିଏ ଆମର ହଁ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସିଏ ବି ଆସିଥିଲେ ତାଙ୍କର ପ୍ରୋଗ୍ରାମ ଦେଖିଲୁ ପିଲାମାନେ ଛୋଟ ଛୋଟ କୁନି ପିଲାମାନେ ଡ୍ୟାନ୍ସ କରୁଥିଲେ ସେଇଟା ବି ଆମେ ଦେଖିଲୁ ଆଉ ଯେହେତୁ ରଜ ଚାଲିଥିଲା ସେ ସେଠି ମାନେ ସବୁ ମାନେ ଝିଅ ସ୍ତ୍ରୀ ଲୋକ ମାନେ ସମସ୍ତଙ୍କୁ ନେଇକି ଗୋଟେ କମ୍ପିଟିସନ ବି କରୁଥିଲେ ସେଇଥିରେ ବି କିଛିଟାରେ ଭାଗ ନେଲୁ କିଛିଟା ସେଠି ଦେଖିଲୁ ଉପଭୋଗ କଲୁ କିନ୍ତୁ ମ ପୂଜା କରିଲୁ ଆଉ କିଛି କିଛି ଜିନିଷ କିଣିଲୁ ହଁ
ଆ ରଜରେ ପୋଡ ପିଠା ହେଇଛି ନା ନାଇଁ
ପୋଡ ପିଠା ବି ଖାଇଛୁ ତାପରେ ସେଇ ଯୋଉ ନଡିଆ ପୁର ନଡିଆ ପୁର ଦିଆ କଦଳୀ ପତ୍ରରେ ଇଟିଲିି କରାହେଇଥିଲା ସେ ଜଣେ ମାଉସୀ ପଠେଇଥିଲା ସେଇଟା ବି ଖାଇଛୁ ପିଠା ଖାଇକି ଭଲ ଲାଗିଲା ହଁ ରଜପାନ ତ ରଜ ପର୍ବର ସବୁଠୁ ବଡ ମୁଖ୍ୟ ଜିନିଷ ସେଟା ହ ରଜପାନ ବି ଖାଇଛି ତମେ ଖାଇଛ ରଜପାନ
ହଁ ହଁ ଆମର ତ ଏପଟେ ବସି ସେଇଦ ପାନ ସବୁ ତ ଦୋଳି ଲାଗିଥାଏ ପିଲାମାନେ ବି ଯାଇକି ସେଦିନ ବରୁଣେଇ ଦର୍ଶନ କରନ୍ତି ମାଆଙ୍କୁ ମେଳନ ପଡ଼ିଥାଏ ଏ ସବୁ ଭଲ ଲାଗେ ଗୋଟେ ଆଉ
ହଁ ବରୁଣେଇ ମାଙ୍କର ତ ନାଁ ଅଛି ତାପରେ ସେଟା ପାହାଡ ଉପରକୁ ଚଢିକି ଟିକେ ଯିବାକୁ ପଡେ ନା
ହଁ ତାଙ୍କର ବି ପିଠା ଭୋଗଟା ପ୍ରସିଦ୍ଧ ଆଉ ସେଇ ଟାଇମ୍ ବି ଯେଉଁ ଝିଅମାନେ ସବୁ ତ ଅଲଗା ମନ୍ଦିରମାନଙ୍କୁ ଯାଆନ୍ତିନି ମାଆଙ୍କ ପାଖକୁ ଟିକେ ଯାଆନ୍ତି ଆଉ
ହଁ ହଁ
ଆଉ ଏଇନା ରାତିରେ ତମର କଣ ସବୁ ଖାଇବା ହେଲା
ଆଜି ଆମର ରୁଟି କରିଥିଲି ଆଉ ଚିକେନ କରିଥିଲେ ରୁଟି କରିଥିଲି ଆଉ ଚିକେନ କରିଥିଲି
ଓହୋ ହୋ ଆ ଶନିବାର
ରୁଟି ଚିକେନ ଖାଇ ସାର ହଁ ହଁ ଖାଉଛୁ ଆମରର ଖାଲି ଗୁରୁବାର ଆଉ ସୋମବାର କୁ ଛାଡ଼ିକରି ସବୁଦିନ ଖାଉଛି ହଁ ତ ମୁଁ ଏଇ ପାଗଟା ହଁ ସବୁଦିନ ଭଲ ଆଉ ଏଇ ପାଗ ପଟା ବି ଭଲ ଥିଲା ଆଜି ତମ କହିଲ କି ଆଜି ଟିକେ ଚିକେନ ବନେଇବା ତ ମୁଁ ସେଇଟା ପୁଦିନା ଦହି ଦେଇକି ଗୋଟେ ଚିକେନ ବନେଇଦି ବହୁତ ଟେଷ୍ଟି ଥିଲା ରୁ ରୁଟି ସହିତ ଖାଇବା ପାଇଁ ବି ବହୁତ ଭଲ ଲାଗୁଥିଲା ସେମତି ଆଉ ନି ନିଜ ଖାଇଲେ ତ ନିଜର ଟା ଭଲ ଲାଗେ ସମସ୍ତେ ସମସ୍ତେ ଯେତେବେଳେ ଖାଇକି କହିବେ ଭଲ ହେଇଛି ସମସ୍ତେ ହେଲେ ଖାଇକି କୁହନ୍ତି ଭଲ ହେଇଛି ସେଇଟା ହିଁ ନିଜେ ଜାଣିପାରିବେ ଯେ ହଁ ଭଲ ହେଇଛି ଆଉ ନିଜେ ତ ନିଜେ କରିକି ନିଜେ ଖାଇଲେ କିଛି ଜଣା ପଡିବନି ଟେଷ୍ଟି ହିଁ ଲାଗିବ
ଆଉ ପିଲାମାନେ ଖାଇଥିବେ ନା ଘରେ ସବୁ।
ଭାତ ବି ହେଇଥିଲା ରୁଟି ବି ହେଇଥିଲା ତ ମୋର ଆଜି ସକାଳୁଠୁ ଇଚ୍ଛା ଥିଲା ଯେ ମୁଁ ଟିକେ ରୁଟି ଚିକେନ ଖାଇବି ତ ଆସିଲା ବେଳକୁ ନେଇ ଆସିଲୁ ଚିକେନ ପୁଦିନା ପତ୍ର ଆଉ ଦହି। ମିଶେଇକି ଚିକେନ କରିଥିଲି ସମସ୍ତେ ଖାଇଲେ ଗରମ ଗରମ ରୁଟି ସହିତ ସେଟା ଖାଇବା ସରିଲା ତ ଗରମ ପଡିଚି ଏମିତି ଯେ ବହୁତ ଗରମ ପଡିଛି ଏମିତିରେ ବି କିଚି ମାନେ ଖାଇବା ପାଇଁ ଇଚ୍ଛା ହଉନି ଯଦି ଇଚ୍ଛା ହେଇଛି ତ ସେଥିପାଇଁ ଟିକେ ବନେଇଦେଲି ଆଉ।
ମଜା ଆଉ ଭଲ ସବୁ ଖାଆନ୍ତୁ।
ହଁ ଆଉ ତାହେଲେ କାଲି ତମର ବୋଧେ ବଡ ଗୋଟେ ମାନେ ଆଇଁଷ ଫାଇଁଷ ଭୋଜି ଟାଇପ ର ହବ ନା କାଲି ଆଇଁଷ ଅଣା ହବ ତମର ନା ରବିବାର ବି ଖାଉନ।
କେଇ ଖାନ୍ତିନି।
ରବିବାର ଖାଉନା। ରବିବାର ଦିନ ଖାଆନ୍ତିନି।
ନା ନା ଆମର ବୁଧବାର ଶୁକ୍ରବାର ଖାଇବାର ଖାଇବା।
ଖାଲି ବୁଧବାର ଶୁକ୍ରବାର।
ହଁ ବୁଧବାର ସୁକ୍ର ବାର୍।
ରବିବାର କମ ପାଇଁ ଖାଆନ୍ତିନି।
ଏ ଏମତି ସୂଯ୍ୟ ପୂଜା କରନ୍ତି ବୋଲି ଖାଇନ୍ତିିନି ଆ ଉ।
ଓ ରବିବାର ଆଉ ଯୋଉ ମଙ୍ଗଳବାର ବି ଖାଆନ୍ତିନି ହୁଁ।
ନାଇ ସୋମବାର ନାଇ ଆଉ ଖାଲି ବୁଧ ବାର ଶୁକ୍ର ବାର୍ ଯଦି ତାର ଏକା ଦଶୀ ପଡ଼ିଗଲା ସେଗୁରାକ ବି ଖାଉ ନାହାନ୍ତି। ଏ ଅମାବାସ୍ୟା ଏକାଦାସୀ। ଆଇଁଷହଟା ବି ଏତେ ହଁ ଆଇଁଷଟାକୁ ପିଲାମାନେ। ଏତେ ଖାଇବାକୁ ଇଚ୍ଛା କରନ୍ତିନି ଆଉ।
ହଁ ମୋ ଝିଅ ବି ଆମିଷ ଖାଇବା ପାଇଁ ପସନ୍ଦ କରେନି ତ ମୁଁ ଯୋଉଦିନ କିଛି ଆମିଷ ବନେଇଥାଏ ତା ପାଇଁ ଟିକେ ସାଧାରେ ଛତୁ ହଉ କିମ୍ବା ପନିର ହଉ କି ଛେନାର ଭର୍ତ୍ତା ହଉ ଏମିତି କିଛି ବି ଗୋଟେ ତା ପାଇଁ ବନେଇ ଦେଇଥାଏ ନହେଲେ। ସେ ଜମା ବି ପସନ୍ଦ କରେନି ଖାଇବା ପାଇଁ। ତା ପାଇଁ ମତେ ଟେନସନ ସବୁବେଳେ। କଣ କହିଲେ। କଣ କହୁଛନ୍ତି। ହାଲୋ। ହାଲୋ। ହାଲୋ ମୋ କଥା ଶୁଭୁଛି। ହା ଲୋ ମୋ କାଥା ଶୁଭୁଛି।